ହ୍ୟାଲୋ।
ହୁଁ, ହ୍ୟାଲୋ ନମସ୍କାର୍ ନମସ୍କାର୍ ଆଉ ଭଲ ଅଛି ଭଲ ଆପଣ ଭଲେ ଅଛନ୍ତି ସବୁ?
ହଁ, ସେମ୍ତି ଆଉ ବ୍ୟସ୍ତବୋହୁଳ ଯିବ୍ ଜୀବନରେ ସମୟ କାଢିକି ଟିକେ କଥା ହବା କଥା ଆଉ। ହଁ ହ ଆଉ ଏ ଖରା ଛୁଟି କୁଆଡେ ବୁଲାବୁଲି କରି ଯାଇଥିଲେ।
ଅଡିଟି ନାଇଁ ସେମିତି ଏବେ ଟି ଯାଇ ଖରା ଛୁଟି ନହିଁ ସେମିତି କିଛି ନହିଁ ଏବେ ଟିକେ ଯାଇଥିଲି ମଝିରେ ବାହାରକୁ ଆଉ ନା ସେପଟେ ଟିକେ କୋଲକାତା ସାଇଡ୍ ଟିକେ ଯାଇଥିଲି ପଳେଇ ଆସିଲିଣିି ଏମ୍ତି ଆଉ। ତମ ପଟେ ଯାଇଥିଲା? ହାଲୋ। ହାଲୋ। ହୁଁ, ହ୍ୟାଲୋ।
ଥିଲେ ବାହାରୁ କୁ କୁଆଡ଼େ ଯାଇଥିଲେ ସାର୍?
ମୁଁ ଏପଟେ ଆସିଥିଲି ଟିକେ କୋଲକାତା ପଟେ ଆସିଥିଲି ମଝିରେ।
ଆଚ୍ଛା ଆଚ୍ଛା କୋଲକାତା ତ ବଢିଆ ଜାଗା। ଆ ବୁଲିବା ପାଇଁ ସବୁ ଭିକ୍ଟୋରିଆ ପ୍ୟାଲେସ ଏଇ ସବୁ ଅଛି ଆ ଆପଣଙ୍କର ମାନସିକ ସ୍ତରରେ ଯାହାବି କ୍ଳାନ୍ତ ଅବସ୍ଥାରେ ଥିବେ ବୁଲିବା ପାଇଁ ଗଲେ ଟିକେ ଫୁ ତ୍ତି ଲାଗିବ ଆଉ।
ହଁ ହଁ ସେଇ ଜିନିଷ ହଁ ଏଇ ଟାଇମ।
ଆମ ଯଦି ଦେ ଦେଖିବା ଆମର ଓଡିଶାରେ ବି ଗୋଟେ ଜାଗା ଅଛି ଅ ତ ତାକୁ କାଶ୍ମୀର ଅଫ୍ ଓଡିଶା ବୋଲି କୁହନ୍ତି। ସେଟା ହଉଛି ଆମର ଦାରିଙ୍ଗବାଡି କିଛି ଯାଇଛନ୍ତି ଦାରିଙ୍ଗବାଡି?
ଜାଣିଛି ମୁଁ ଯାଇଛି ଥର ଦିଥରେ ଯାଇଛି ସେପଟେବି ହୁଁ ହୁଁ। ମାନେ ଆପଣ ଯାଇଛନ୍ତି?
ହଁ ସାର୍ ମୁଁ ଯାଇଛି ଥରେ ଦି ଥର କଣ ବହୁତ ଥର ଯାଇଛି ଆମର ଆ ମାନେ ଗୋଟେ ତ କାଶ୍ମୀର ଅଫ ଓଡିଶା ବୋଲି ଅଛି ଓଡିଶାରେ।
ହେଁ ହଁ ହଁ ହଁ ନାଇଁ। ଏପଟୁ ବି ଲୋକ ବହୁତ ଯାଉଛନ୍ତି ଚାରି ମାନେ ଓଡିଶା କଣ ବାହାରୁ ବି ଆସୁଛନ୍ତି ପ୍ରାୟ। ସ୍ପେସିୟାଲି କଣ ଆମ ୱେଷ୍ଟବେଙ୍ଗଲ ପଟୁ ଆସୁଛନ୍ତି। ହୁଁ ଆସିଛନ୍ତି ଏଇ ସବୁ ଜିନିଷ ସେଇା କଣ ଆମର ଶୀ ଶୀତ ଦିନି ଟିକେ ଅଧିକ ସେପଟେ ଗହଲି ରହଜିନ ପିଇଜିନ ଜାଗାଟା ନା? ସେଇ ନଭେମ୍ବରରୁୁ ଜାନୁଆରୀ ଫେବୃଆରୀ ସେଇ ଟିକି ହୁଏ। ଆଉ କୋଉ କୋଉ ଜାଗା ଟା ସେ ଅହଁ। କୋଉ ଜାଗାଟା ଆପଣଙ୍କୁ ବହୁତ ଭଲ ଲାଗିଥିଲା ସେଇଠି ଆଉ?
ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଯେ ଦାରିଙ୍ଗବାଡି ର। ସବୁ ଜିନିଷ ରମଣୀୟ ଏବଂ ଲୋଭନୀୟ। ବହୁତ ଭଲ ଲାଗେ ତାର ପାଣି ପାଗଠୁ ଆରମ୍ଭ କରିକି ତାର ପ୍ର ତେକ ଜାଗା ବହୁତ ଭଲ ଲାଗେ ମୁଁ ମତେ ଆପଣ ଯଦି କହିବେ ମୁଁ ସେଇ ଯୋଉ ବଟରଫ୍ଲାଏ ଗାର୍ଡ଼େନଟା ଅଛି। ହଁ ସେଠି କଣ ନା ବିଭିନ୍ନ ପ୍ରକାର ଵ ଗଛ ପତ୍ର ସୁନ୍ଦର ଫୁଲ ଗଛ ଗୁଡା ଲଗା ହେଇଛି। ତ ସେଇଟା ଦେଖିବାକୁ ଟିକେ ବହୁତ ଭଲ ଲାଗେ ଆଉ।
ହଁ ବଟରଫ୍ଲାଇ କଲେ ସେଇଟା ଆମର ଦିଟା ଅଛି ବୋଧେ ନାଇଁ। ପ୍ରଥମେ ଗୋଟେ ଅଛି ଯାହା ଅଛି ତାପରେ ଉପର ପଟେ ସେଇ ଉପର ପଟ ଟା କଥା କହୁଛନ୍ତି ଆପଣ?
ହଁ ହଁ ସେଠି ଦିଟା ଅଛି। ଗୋଟେ ବଟରଫ୍ଲାଏ ପାର୍କ ଅଛି ଆଉ ଗୋଟେ ଏମିତି ଟିକେ ଆ ପାହାଡ ଟାଇପ ର। ର ହେଇକିନା ଅଛି ଆଉ ହୁଁ ହୁଁ। ଭଲ ଗୋଟେ ଇନିସିଏଟିଭ ନେଇଛନ୍ତି ସରକାର ଆ ଦାରିଙ୍ଗବାଡି କୁ ଟିକ କେ ଡେଭଲପ୍ କରିବା ପାଇଁ ଆଉ।
ହଁ ସେଇ ଜିନିଷ। ସେ ପାଇନ ଫରେଷ୍ଟ ଗୁଡା ପାଇନ ଗଛ ଗୁଡା ବି ବଢିଆ ଲାଗେ ରୋଡ ସାଇଡରେ ବି ଗଲା ବେଳକୁ। ଦେଖିବାକୁ ହୁଁ ତାପରେ ସେ ପାଇନ ଫ
ରେ ଅଧିକ ମାତ୍ରାରେ ପି ୟୁନିକ କରୁଛନ୍ତି ବୋଧେ ବୁ।
ହଁ ସେଇଟା ହଁ ଭୋଜି ଗୁଡା ସେଇଠି ହୁଏ ଆଉ ସେ ପଛପଟେ ନଦୀ। ସେଟା ବି ଯାଇଛି ଆମେ ବି ସେଠି କରିଥିଲୁ ଭୋଜି ନଦୀଟେ ଯାଇଛି ମାନେ ଗା ଧା ଗାଧା ଗାଧି ସବୁ ଜିନିଷ ମୋ ମାନେ ମଜା ମସ୍ ସେ କରିବା ପାଇଁ ବହୁତ ବଢିଆ ଜାଗାଟା ଆଉ ସେଠି ଗୁଡାଏ ୱାଟରଫଲ ବି ଅଛି ହଁ। ଗୁଡ଼ାଏ ବି ୱାଟର ତିନ ଗୋଟେ ଚାରି ପାଞ୍ଚଟା ଅଛି ନା କଣ ଆମେ ଦି ଦିଟା ହିଁ ଯାଇପାରି ଥିଲୁ। ହଁ ଏଇଟାହିଁ ଯାଇପାରିଥିଲୁ ତ ହୁଁ।
ସପରିବାର ସହିତ ଯାଇକି ସେଠି ବଣଭୋଜି କରିକି ଆଉ ନିଜର କ୍ଲାନ୍ତମୟ ଜୀବନରେ ଟିକେ ଯାଇକି ସପରିବାର ଯାଇକି ପାଣି ଏ ଜାଗା ଗୁଡାକ ଜଳପ୍ରପାତ ଗୁଡାକ ଗଲେ ଗୋଟେ ମାନେ ଫୁର ମାନେ ମନକୁ ଭଲ ଆନନ୍ଦ ଆସିବ ଆଉ
ହଁ ହୁଁ ହୁଁ ସେୟା ହୁଁ କହିଲେ ତାପରେ ଆମର ଅଛି ସେଇଠି କଫି ଗାର୍ଡେନ ଅଛି ଆମର ହଁ ତ ଫ୍ରୀ ଗାର୍ଡେନ ଅଛି ଅଛି ତାପରେ ଆଉ ତିନି ଚାରିଟା ୱାଟର ଫଲ ବି ଅଛି ତାପରେ ଲଗୁଜ୍ ପଏଣ୍ଟ କହି ଗୋଟେ ଅଛି
ଓ ହଁ ହଁ
ଆ ହଁ
ଆଛା ସେ ୱାଟରଫଲର ନାଁ କଣ ଜାଣିବେ
ସେଠି କଣ ମୋର ତ ମନେ ପଡୁନି ମିଡିଉ ବାନ୍ଦାନା ଏମିତି କଣ ସମଥିଙ୍ଗ କୁହନ୍ତି ମୁଁ ତ ଥରେ ଦୁଇ ଥର ହିଁ ଯାଇଛି ମୋର ମନେ ପଡୁନି ଏମିତି
ଆଛା ଆଉ ସିଏ ତାର କଲଚରାଲ ନା ଟା ବୋଧେ ଆଉ ଆଦିମ ଯୁଗର ନାଁ ଟା ବୋଧେ
ମାନେ ସେଠିକାର ଲୋକ ହିଁ ଦେଇଛନ୍ତି ଆଉ
ହୁଁ ହୁଁ ହୁଁ ହୁ
ହୁଁ
କଫି ବଗିଚାରେ ମ କଫି ପ୍ରଡ଼କ୍ସନ୍ ସବୁ ହଉଥିବ ଆଉ
ହଁ କଫି ହଉଛି ପ୍ରତ୍ୟେକ ବର୍ଷ ଯାଉଛି ବୋଲି ସେଠି ମୁଁ ଯାହା କଥା ହେଇଥିଲି ସେମାନେ କହୁଥିଲେ
ହ୍ୟ
ପ୍ରତ୍ୟେକ ବର୍ଷ ସେ ବାହାରକୁ ଯାଉଛି ଗୋଲମରିଚ ହଉଛି କଫି ହଉଛି ସବୁ ଏମିତି ହେଉଚି
ଆଛା ଗୋଲମରିଚ ବି ହଉଛି
ହଁ ହ ହଁ
ହୁଁ ହଁ ଭଲ ଗୋଟେ ଟେ ଇନିସିଏଟିଭ ଆମର ଯେତିକି ବି ଆଦିମ ଆଦିବାସୀ ଜନଜାତି ଅଛନ୍ତି ସେଠି ତାଙ୍କେ ସବୁ ଯେତେବେଳେ ଲ ଖଲ୍ଟି ମାନେ କଣ ଚାଷ କରନ୍ତି ସେଗୁଡାକ ତାଙ୍କୁ ବି ଗୋଟେ ଆର୍ଥିକ ସାହାର୍ଯ୍ୟ ମିଳୁଥିବ
ହୁଁ ହୁଁ ହୁଁ ହୁଁ ଠିକ୍ କହିଲେ ଆପଣ ହୁଁ
ଆଉ ଆପଣଙ୍କୁ ଆପଣଅ ହଁ ସେ ଜଳପ୍ରପାତ ଗୁଡାକ ଯାଇକି ସବୁ ଫଟୋ ଫଟୋ ସବୁ ଉଠେଇଥିବେ ଆଉ
ହଁ ହଁ ହଁ ଉଠିବା ଆଉ କଣ ଆଜି କାଲି ଯେମିତି ଆମର ସୋସିଆଲ ମିଡିଆ ଚାଲିଛି ଖାଇବା ଅଧିକ ଉଠେଇବା ହ୍ ଖାଇବା କମ୍ ଉଠେଇ ମାନେ ବୁଲିବା କମ୍ ଉଠେ ଉଠେ ଅଧିକ ଫଟୋ ଉଠେ ଅଧିକ ହେଇଯାଉଛି ଗୋଟେ ଜାଗାରେ ଦଶ କୋଡିଏ ତିରିଶ ଲାଖେ ଫଟୋ ନେଇ ପୋଷ୍ଟ ଏଇ ତ ଚାଲିଛି ଆଉ ଆଜିକାଲି ଟ୍ରେଣ୍ଡିଙ୍ଗ ଆଉ
ହୁଁ ହୁଁ ଆଉ ମୁଁ କଣ ଶୁଣୁଥିଲି ସେଠ୍ ଠି ସରକାରଙ୍କ ଦ୍ଵାରା ନୂଆ ରିଜୋର୍ଟ ଗୁଡାକ ଖୋଲା ହେଇଛି ମଧ୍ୟ
ହଁ ହଁ ହଁ ଆମର ଥିଲା ଇକୋ ଟୁରିଜିମ ଆମ ଓଡିଶା ସରକାରଙ୍କ ତରଫରୁ ଉପର ଗୋଟେ ଖୋଲା ହେଇଚି ସେଠି। ହଁ ହଁ ସେଇ ଆମର ଗୋଟେ ଦାରିଙ୍ଗିବାଡିରୁ ତିନି ଚାରି କିଲୋମିଟର ହବ। ଦୁଇ କିଲୋମିଟର ହବ ମେନେ ମାକେଟେରୁ ରୋଡ ସାଇଟି ହଁ ଆମର ଯଉ ଆପଣ ଯାଇ କାଲି ପରା କହୁଥିଲି ଏଇ ଯୋଉ ଆମର ପା ପାର୍କ ଟା। ହଁ ସେ ପାର୍କ ରୋଡ ପାଖରେ ହଁ ସେଇ ସେ ତା ତଳ ରୋଡ ଟାରେ ହିଁ ଅଛି ସେ। ସବୁ ହୁଏ ସେ ତାଙ୍କର ନମ୍ଭେଵ ରରୁ ଫେବୃୟାରୀ ଯାଇଏ ଏମତି କଣ ଟେଣ୍ଟେ ଫେଣ୍ଟେ ହୁଏ।
ଓହୋ ତାଙ୍କର ଡେଟେ ଅଛି ନାଇଁ କି ନଭେମ୍ବରରୁ ଫେବୃଆାରୀ ହଁ। ଆଚ୍ଛା ସେଠି ଆଡଭାନ୍ସ ବୁକିଂ କରିବାକୁ?
ହଁ ତାର ଅନଲାଇନ୍ ବୁକିଂ ରୁହେ ସବୁ ଏଇ ବର୍ଷ ତ ବହୁତ ପ୍ରାଇସ୍ ବି କମ୍ ଥିଲା।
ହୁଁ ହୁଁ ହୁଁ ଏଇ ଯୋଉ ହୋଟେଲେ ଗୁଡାକ ଅଛି ଦାରିଙ୍ଗିବାଡ଼ି ରେ। ତା ଅପେକ୍ଷା ଅଧିକ ପ୍ରାଇସ୍ ନା କମ୍ ପ୍ରାଇସ୍?
ଅନେକ ଟିକେ ଅଧିକ ରହିବ କିନ୍ତୁ କଣ ହୋଟେଲେ ଆପଣ ଖାଲି ଯାଇ ରହିପାରିବେ କି କଣ? ଆପଣଙ୍କୁ ଟୁ ଟାଇମିସ୍ ଲଞ୍ଚ ଡିନର ଦେବେ ବ୍ରେକ୍ଫାଷ୍ଟେ ତେବେ ପୁଣି କଣ କରିବେ ପ୍ରତ୍ୟେକ ସ୍ପଟ୍ ଆପଣଙ୍କୁ ନେଇକି ବୁଲେଇକି ନେଇକି ଆସିବେ।
ଓହୋ ସେ ତାର ବି ପ୍ରଭଧାନ ଅଛି କି?
ତାର ବି ଅଛି ସେଇଭଳି ତାଙ୍କର ଅଛି ହଁ ଏନ୍ତି ଆଉ।
ଭଲ ଦୂର ଦୂରାନ୍ତରୁ ଲୋକ ଯେତେବେଳେ ଆ ଆସନ୍ତି ଭିଜିଟ୍ କରିବା ପାଇଁ ତାଙ୍କ ପାଇଁ ଏକ ସୁବିଧା ଜନକ ଜିନିଷଟେ ଏଇଟା ରହିବା ସେ ତ ଖାଇବା ସହିତ ଲୋକ ଯୋଉ ଜାଣିପାରନ୍ତିନି କୋଉ କୋଉ ଜାଗା ବୁଲିବା ପାଇଁ। ସେତିକି ଯଦି ସୁବିଧା ସୁଯୋଗ ଦେଉଛନ୍ତି। ତେବେ ସମଗ୍ର ଓଡିଶା ବାସୀ ଯିବା କଥା ହଁ।
ହଁପ୍ର ପ୍ରତ୍ୟେକ ବର୍ଷ ଆମର ଜିଲ୍ଲାପାଳ ଆସି ତାକୁ ଆ କ କରନ୍ତି ଅଂ ଅଂ। କରନ୍ତି ଇନାଗୋରେସନ୍ କରନ୍ତି ହଁ ଏ ଇସବୁ ଆଉ।
ହଁ ହଁ ଦାରିଙ୍ଗିବାଡି ରେ ଶୀତ ମହୋତ୍ସବ ବି ହୁଏ ବୋଧେ?
ହଁ ଶୀତ ମହୋତ୍ସବ ମୁଁ ଲାଷ୍ଟେ ଟାଇମ୍ ଯାଇଥିଲି ଶୀତ ମହୋତ୍ସବବୁ ମାନେ ଏକାଥରେ ମୁଁ ଯେତେବେଳେ ବୁଲିବାକୁ ଯାଇଥିଲି ଏକାଥରେ ସେଇ ଟାଇମ୍ ରେ ହିଁ ପଡିଥିଲା। ହାଂ ହଁ ତାର ଦୁଇ ତିନି ଦିନି ଚାଲୁଛି ଭଲ ଭଲ ଆସୁଛନ୍ତି ସବୁ କଳାକାର ସବୁ ଆସୁଛନ୍ତି ବହୁତୁ କଳାକାର। ଏଥର ସବୁ ଅସୀମା ପଣ୍ଡା ଆସିଥିଲେ ନା କଣ?
ଆଚ୍ଛା ଆଚ୍ଛା ସିଏ ତ ବିଖ୍ୟାତ ଅଛନ୍ତି ଫୁଲୁବାର ମାନେ ଓଡିଶାରେ ହୁଁ। ହୁଁ ହୁଁ।
ଏ ଏମିତି ସବୁ। ଦୁଇ ତିନି ଦିନି ସବୁ ଚାଲିଥିଲା ବହୁତ୍ ବଢିଆ ଲାଗିଥିଲା ହୁଁ।
ରଞନ କାର୍ଯ୍ୟକ୍ରମ ହେ
କ୍ୟାନଛ ତ ହୁଁ ହୁଁ।
ଆଛା ଖାଇବା କଣ ଭଲ ଲାଗେ ଆପଣଙ୍କୁ ଦାରିଙ୍ଗବାଡିର?
ଖାଇବା ଆପଣ ତ କୌଣସି ଜିନିଷ ଖରାପ ବୋଲି କହିପାରିବେନି ଆମେ। ଆପଣ ଯାହାବି ଖାଇବେ ସକାଳୁ ଦେଖିବେ ଆପଣ ମନେର ସକାଳୁ ଟିଫିନ ରେ ଦେଖିବେ ଆପଣଙ୍କୁ ବରା ମିଳିଯିବ ଇଟିଲି ମିଳିଯିବ ଆମର ତ ସେପଟେ ମିଳେ କିନ୍ତୁ ଆମର ସେପଟ ଏରିଆରେ ବରା ଟା ଟିକେ ସ୍ପେଶାଲ ରୁହେ ମାନେ ସେ ଆମୁ ଯେତେବେଳେ ଖାଇ ବୁଲି ଯାଇଥିଲି ମତେ ସେଇଥର ବରା ଟା ବହୁତ୍ ଭଲ ଲାଗିଥିଲା ତା ସହିତ ଚପ୍। ଖୋଳି ପୋକୋଳି ସବୁ ମିଳେ କିନ୍ତୁ ବୟସ ତାଙ୍କର ଯୋଉ ଚଣା ତରକାରୀ ଦିଅନ୍ତି ସିଏ ଆମର ଶାଳ ଶାଳ ପତ୍ରର ଇଏରେ ଦନା ବୋଲି କୁହନ୍ତି ସେପଟେ
ତ୍ର ହଁ ହଁ ହଁ ଶାଳ ପତ୍ରରେ ତାର ଗୋଟେ ଅଲଗା ଟେଷ୍ଟ
ଟେଷ୍ଟ ପଳେଇ ଆସେ ହଁ ସ୍ମେଲ ଟେଷ୍ଟ ସବୁ ପଳେଇ ଆସେ ହଁ ସେମିତି ଆସେ
ହୁଁ ହୁଁ
ଆଉ ଲଞ୍ଚ ବି ତାଙ୍କର ବହୁତ ପ୍ରକାର ହୁଏ ସକାଳ ସେଠିକାର ମାନେ ଯେମିତି ଦେଖିବେ ଦେଶୀ ଚି ମାନେ ଚିକେନ୍ ହଉ କିମ୍ବା ମଟନ୍ ହଉ ଖାସି ହଉ ସେଗୁଡ଼ାକର ଟିକେ ସେପ୍ ଏପଟର ଟିକେ ଜଙ୍ଗଲି ନା ତ ଟିକେ ଭଲ ବେଶି ଶୀତ ସେଇ ଆପଣ କୁକୁଡ଼ା ଉପରେ କୁହନ୍ତୁ କିମ୍ବା ଛେଳି ଉପରେ କୁହନ୍ତୁ ଟେଷ୍ଟ ଭଲ ଥିଲେ
ହୁଁ ହୁଁ ହୁଁ ନିହାତି ଭାବରେ ନାଚୁରାଲ ଟେଷ୍ଟ ଯଦି ପାଇବାର ଅଛି ଦେନ୍ ଆ--ନିସ୍ ତି ଭାବରେ ଯିବା ଦରକାର ପୁଣି ଆପ୍ ଆପଣ ଯଉପ୍ରକାର କହିଲେ ଯେ ଶିଆଳି ପତ୍ରରେ ସବୁ ପରସନ୍ତି ଶିଆଳି ପତ୍ର ର ବି ଗୋଟେ ଅ ଅନ୍ୟତମ ମହକୋଟେ ଥାଏ ଯୋଉଟା କି ଆମର ଖାଦ୍ୟକୁ କୁ ଏକ ଲୋଭନୀୟ କରିଦିଏ ତ ଦାରିଙ୍ଗବାଡ଼ି ଏଇ ଯୋ ଛୋଟ ଛୋଟ ତାଙ୍କର ଯୋ ଉଁ ସଂ ସଂସ୍କୃତି ଅଛି ତାଙ୍କର ଯୋ ଟ୍ରାଡିସନ ଅଛି ସେଟା ଖାଦ୍ୟରେ ଦର୍ଶା ଦ ଉଁ ଦର୍ଶାଯାଏ ଆଉ
ହଁ ସେମିତି ତ ଆମର ମେ ଦେ ଦାରିଙ୍ଗବାଡି ଆମ କନ୍ଧମାଳ ହଳଦୀ ଜିଆଇ ଟ୍ୟାଗ ପାଇଯାଇଚି ଆପଣ ଜାଣିଥିବେ ତ୍ରୁ ବଉତ୍ ଆମର ଆ ହଳଦୀ କହିଲେ କନ୍ଧମାଳରେ ତ କଣ ଆମ ଦାରିଙ୍ଗବାଡି ସେପଟେ ହିଁ ଆମର ଅଧିକ ହଳଦୀ ଚାଷଟା ହୁଏ
ଅଁ ହଁ ଆଛା ଆଛା ଆଛା ତ ଦାରିଙ୍ଗବାଡ଼ି
ସବୁ ଅଛି କଣ ଓଁ ଯୋ ମିଶନ ଶକ୍ତି ସରକାରଙ୍କ ଦ୍ଵାରା ଖଲା ଯାଇଛି ସେଇ ମିଶନ ଶକ୍ତି ମାଆଁ ମାନଙ୍କୁ ସବୁ ଗ୍ରୁପ କରିକି ତାକୁ ସବୁ ବିଭିନ୍ନ ପ୍ରକାର ପ୍ର ତାଙ୍କୁ ପଲିସ କରିକି ଦିଅନ୍ତି କଞ୍ଚା ଆକାରରେ ଦିଅନ୍ତି ଆଉ ତା ଗୁଣ୍ଡ ଆକାରରେ ଦିଅନ୍ତି ସବୁ ପ୍ରକାର ତାର ତିନ୍ ଚାରଟା ଭେରାଇଟି କରିକି ବାହାରକୁ ବି ଯାଏ ଆଉଟ ଅଫ୍ ସ୍ ଷ୍ଟେଟ୍ ଆଉଟ ଅଫ୍ କଣ୍ଟ୍ରି ବି ଯାଉଚି ଜିଆଇ ଟ୍ୟାଗ ଯେହେତୁ ପାଇଗଲାଣି ହଁ
ହଁ ହଁ ଅଁ ହଁ ଜିଆଇ ଟ୍ୟାଗ ଯଦି ଗୋଟେ ପ୍ରଡ଼କ୍ଟ ମାନେ ବା ଗୋଟେ ଜିନିଷଟେ ପାଇଛି ମାନେ ଆମର ଓଡିଶାରୁ ତାହା ଏକ ନିହାତି ଗର୍ବର କଥା ଅ ଟେ ଆଉ ମାନେ ଆ ସେଇ ଯୋ ଯାହାବି ସେ ତାହାର ଉଁ ହବ ବି ଉଁ ବିକ୍ରି ହବ ସେଥର ଆର୍ଥିକ ଆଁ ଲାଭ ଟା ଆମର ଯଦି ଓଡିଶା ଲୋକ ବା ଆମର ଆଦିବାସୀ ଲୋକ ଯଦି ପାଇ କରୁଛନ୍ତି ସେ ଏକ ଅନେ ତମ ଖୁସି
ହୁଁ ହୁଁ
ଏବେ ହୁଁ ହୁଁ ତାର ରାସ୍ତା ଗୁଡା ବି ଆମେ ଯଦି ଦେଖିବା, ଆମେ ଗୋଟେ ହିଲ ଷ୍ଟେସନକୁୁ ଗଲା ବ
ହଁ ନିହାତି ନିହାତି, ଆପଣ ଦେଖିବେ, ଯେତେବେଳେ ଆସିବେ ଆମେ ଗଞ୍ଜାମ ପଟୁ ଆସିବେ ସେଇ ସୋଟା ଦାରିଙ୍ଗବାଡି ଘାଟି ବୋଲି କୁହନ୍ତି, ସେଠି ଗୋଟେ ମାନେ ବହୁତ ରୋମାଞ୍ଚକର ଲାଗେ। ମାନେ ଆପଣ ଯଦି ଗାଡିର, ବସ୍ ରେ ଆସୁଚନ୍ତି ଫ୍ରଣ୍ଟସିଟରେ ବସିଥିବେ, ଆପଣଙ୍କୁ ଲାଗିବ, ଡ୍ରାଇଭର ଯେମତି ଠିଆ ଠିଆ ଆପଣ ଯାଇ ବାଡେଇ ହେଇଗଲାନା କଣ? ସେଇ ଟାଇପର, ହା ହା ହଁ, କାରେତ ନିହାତି ଜଣା ପଡିବନି। କିନ୍ତୁ ରାସ୍ତା ହୁଁ ହୁଁ।
ହୁଁ ହୁଁ। ହଉ ତେବେ, ବଢିଆ ଲାଗିଲା ସାର, ଆପଣଙ୍କଠୁ ମୁଁ କିଛି ଜାଣିଲି ଦାରିଙ୍ଗବାଡି ବିଷୟରେ। ଆଉ ମୁ, ମୁଁ ବି ଆପଣଙ୍କୁ କିଛି ସେ, ମାନେ ସେୟାର କଲି, ଆଗାମୀ ଦିନରେ ଦାରିଙ୍ଗବାଡିର ଟୁରିଜିମ କ୍ଷେତ୍ରରେ ହଉ ଯେ କୌଣସି ବି କ୍ଷେତ୍ରରେ ଡାରିଙ୍ଗବାଡ଼ି ଉନ୍ନତ ହୋ ଆମେ ସମସ୍ତେ ପୁଣି ଥରେ ଦାରିଙ୍ଗବାଡ଼ି ବିଷୟରେ କଥା ହବା, ହ ହଉ ତେବେ ସାର ଧନ୍ୟବାଦ ଆପଣଙ୍କର ବହୁ ମୂଲ୍ୟ ସ
ହଁ ହଁ, ହଉ ହଉ ହଉ ହଉ, ସବୁ କୁଶଳ ମଙ୍ଗଳ ରୁହନ୍ତୁ। ହଁ ହ, ହଉ ଠିକ ଅଛି ହଁ ହଁ।